ହାଲୋ
ହାଁ କୁହ ତମେ ଏବେ କଣ କରୁଥିଲ?
କଣ କରୁଚ?
ଏବେ ମୁଁ ଗାଧୋଇକି ଗାଧେଇକି ଆସିଲି। ଆସିକି ଯାଉଚି ଇଁ ଇଁ-ଠାକୁରଙ୍କୁ ଟିକେ ପୂଜା କରିମି। ପୂଜା କରିକି ତାପରେ କଣ ଜଳଖିଆ ପାଇଁ ପ୍ରସ୍ତୁତ କରିବି, ମୁଁ କହୁଛି ଆଜି ଜଳଖିଆରେ କଣ ପ୍ରସ୍ତୁତ କରିବା ପାଇଁ ଭାବିବି
କଣ ପ୍ରସ୍ତୁତ କରିବ?
ମୁଁ ଆଜି ଭାବୁଛି କି ଜଳିଖିଆରେ ପରଟା ଆଉ ଆଳୁ, ପୋଟଳ ଭଜା। ଆଉ ଆଉ ଗୋଟେ କଣ ଡାଲମା ଫାଲମା କରିବି, କାରଣ ଜଳଖିଆରେ ଖାଇପାରିବେ ଡାଲମାଟି? ଆଉ ବିଲରେ ବି ମାନେ ମ ମଧ୍ୟାହ୍ନ ଭୋଜନରେ ବି ତାକୁ ଖାଇପାରିବେ, ତେଣୁ ପ୍ରଥମେ ପରଟା କରିବି, ଭଜା ଟିକେ କରିବି। ଟିକେ ସମୟ ଛାଡି଼କି ଡାଲମାଟି କରିବି।
ହ
ତାପରେ ଯାହା କରିବି, ତମେ ଆଜି କଣ ରୋଷେଇରେ ପ୍ରସ୍ତୁତ କରିବ? ଆଉ ଜଳି ଏଠାରେ କଣ ପ୍ରସ୍ତୁତ କରିବ?
ମୁଁ ଆଜି ଜଳଖିଆ ରେ ଭାବୁଚି ଚୁଡ଼ା ସନ୍ତୁଳା କରିବି। ଚୁଡା଼ ସନ୍ତୁଳା ଚୁଡା଼କୁ କଣ କରିବୁ ନା ତାଙ୍କୁ ପାଛୁଳି ଦବ ଭଲକିରି ବାଛି ଦବ। ଭଲ କିରି ବାଛି ଦବ ଯେମିତି କିଛି ତାର କି କିଛି ନଥିବ ମୁଣ୍ଡି ଫୁଣ୍ଡି ଯୋଉ ରହେ କିଛି ନାହିଁ ଭଲ କରି ପାଛୁଳି ଦବ। ବାଛିକି କଣ କରିବ ଗୋଟେ ଜାଗାକୁ ନେଇ ଆସିବ, ଗୋଟେ ଜାଗାରେ ନେଇଆସିବ। ସେଠୁ ତାପରେ ଆଣିବ କଣ ନା କଡେ଼ଇ ବସେଇବ। ପିଆଜ କାଟି ଦେଇଥିବ, କଞ୍ଚା ଲଙ୍କା କାଟି ଦେଇଥିବ, ସେଇଠି ଲୁଣର ପରିମାଣ ରଖିଥିବ। ଚିନି ସେଠି ଅଲଗା ରଖିଥିବ। ରଖିକି କଣ କରିବ ନା ତାକୁ କାରଣ ଆଗରୁ ଚୁଡ଼ା ଟାକୁ ଧୋଇଦେଲେ ସେ ପୁରା ନରମିକି ଯାଉ ଯାଉ ଟାଇପିର ହେଇଯିବ। ଏକୁ ସବୁ ଆଣିମ ତେଜପ ଏଇ ଯୋଉ ଭେଟସୁଙ୍ଗା ପତ୍ର, ଭେଟସୁଙ୍ଗା ପତ୍ର। ପିଆଜ, କଞ୍ଚାଲଙ୍କା ଆଉ ଜିରା ତାକୁ ପକେଇବ। ତାକୁ ପକେଇଲା ପରେ ତାକୁ କଣ କରିବ ନା ଯଦି ତମର ଇଚ୍ଛା ହବ ବି ଟିକ୍ ଟିକେ ଆଳୁ ବି ପକେଇ ଦେଇଥିବ। ଟିକ୍ ଟିକ୍ ଆଳୁ ବି ସେଇ ଯୋଉ‌ ଫୁଟଣଟାରେ ବି ସିଝି ଯାଇଥିବ। ପକେଇ ଦେଇେଇଥିବ ତାପରେ ଆଣିକି କଣ କରିବ ନା ପକେଇବ ଚୁଡା଼କୁ ସାଙ୍ଗେ ସାଙ୍ଗେ ଧୋଇବତ ଚିପୁଡି଼କି ସାଙ୍ଗେ ସାଙ୍ଗେ ସେ କଡ଼େଇରେ ଭାଜିଦବ, କଡ଼େଇରେ ଭାଜି ଦେେଲା ପରେ ତାପରେ ଲୁଣ ପରିମାଣ ତମର ଯେତିକି ଖାଇବା କଥା ସେତିକି ଲୁଣ ପରିମାଣ ଦବ। ଚିନି ଅଳ୍ପ ଟିକେ ପକେଇବ କାରଣ ପଡ଼ିଛି। ତ ଇଏ ସ୍ଲାଇଟ୍ ଚିନି ଦବ। ସ୍ଲାଇଟ୍ ଚିନି ଦେଇ ସାରିଲା ପରେ ତାକୁ ଟିକେ ଭାଜି ଦବ, ଭାଜି ଦେଇ ସାରିଲା ପରେ ସିଏ ଟିକେ ଲା ଲଂସ ହେଇଯାଇଥିବ ତାକୁ ଆଣିବ ଆଣିକି ଥୋଇଦବ ଥୋଇକି କରିବ ଚୁଡା଼ ସହିତ ମୁଁ ଗୋଟେ ଭଲ ଡାଲମାଟେ ବନେଇ ଛିଃ। ଖା ତା ସହିତ ଖାଇବା ପାଇଁ ଭଲ ଡାଲମାଟେ ବନେଇଛି ଏ ତା ଦେହରେ କ କଦଳୀ, ଖୁମ୍ଭ ଆଳୁ, ଆଳୁ, ଅମୃତ ବଣ୍ଡା ଉଁ ଉଁ ଏମିତି ବାଇଗଣ। ସବୁ ପ୍ରକାର ପରିବା ପକେଇ ଦେଇଛି। କାରଣ ସେଇ ଏଇ ଡାଲମାଟା ବି ସେଇ ଯୋଉ ମଧ୍ୟାନ ଭୋଜନ ଯେତ ଜେତେବେଳେ ହବ ଯେତେବେଳେ ଲଞ୍ଚ ଖାଇଲା ବେଳକୁ ଭାତହରିଆ ଖାଇଲା ଏଳୁକୁ ସେଟା ବି କାମ ଦବ ସେଥିପାଇଁ ଯୋଉ ଜଳଖିଆ କୁ ଜଳଖିଆ ଚଳିବ ଆଉ ସ ଭାତରେ ବି ଖାଇବା ପାଇଁ ହେଇଯିବ ସେଥିପାଇ କରିଦେଇକି ଆଣିଲୁ ଆମେ ଏଇନେ ମା ପୁଅ ଦି ଜଣ ତ ଅଛୁ ତେଣୁ କରିଦେଇକି ଆମେ ଏଇନେ ଯିବୁ ଖାଇବା ପାଇଁ ଆଉ। ତୁମର ଆଜି କଣ ରୋଷେଇ ରେ କଣ ଆଜି ମଧ୍ୟାହ୍ନ ଭୋଜନ ରୋଷେଇରେ କଣ କରିବ?
ଆଜି ରୋଷେଇ ଆମେ ତ ଏବେ ଜଳଖିଆ ପ୍ରସ୍ତୁତ କରିଛୁ ଖାଇବୁ। ଆଉଠିକ ଏଗାରଟା ବେଳକୁୁ ଏମିତି ମଧ୍ୟାହ୍ନ ଭୋଜନ ରେ ଭାତ ଉଷୁନା ଭାତ ଆଉ ଡାଲମା ତ କରିଚୁ ସକାଳ ଯ ଯୋଉ ଡାଲମା ଅଛି। ଆମେ ଭାବୁଛୁ ଉଷୁନା ଭାତ କୁ ଗ୍ରା ଗାଳିକି ପାଣି ପୁରେଇକି ଟିକିଏ ଅଳ୍ପ ଗରମ ରଖିଦବୁ ଅଳ୍ପ ପାଣି ପୁରେଇ ଦବୁ ପଖାଳ ଖାଇବା ପାଇଁ ଚାହୁଁଚୁ। ଆଜି ବହୁତ ଖରା ହଉଛି ଗରମ ହଉଛି। ସେଥିପାଇଁ ଆମେ ଟିକେ ପଖାଳ କରିବୁ ଦହି ଟିକେ ଆଣିଛୁ। ଆଉ ବଡ଼ି ଭାଜିବୁ। ବଡି ଭାଜିିକି ତାକୁ ପିଆଜ ରସୁଣ କଞ୍ଚା ଲଙ୍କା ଦେଇ ଭଲ ଭାବରେ ଛେଚି ଦବୁ। ଅଦା ଟିକେ ପକେଇବୁ ଛେଚି ଦବୁ ଟମା ବିଲାତିବାଇଗଣ ବାଇଗଣ ଆଉ ଭେଣ୍ଡି ତାକୁ ସବୁ ତାୱଆରେ ତତେଇଦବୁ ଆଳୁକୁ ଆମେ ସିଝେଇ ଦବୁ। ମିକ୍ସଚର ଏମିତି ଭାବୁଛୁ ପାଗ କରିକି ଖାଇବୁ ଆଉ ଡାଲମା ଅଛି। ସେଇ ପାଗ କରିଥିଲେ ଯୋଉ ଯିଏ ଗରମ ଖାଇପାରିବ ଆ ଯିଏ ପଖାଳ ଖାଇପାରିବ ଯିଏ ପାମ୍ପଡ ବି ଅଛି ତାକୁ ପାମ୍ପଡ ବି ଛାଣିବୁ। ଆଁ ହଉ ଆଉ ଭାଇନା ଏବେ କୋଉଠି ଅଛନ୍ତି ଘର ସର୍ଭିସ୍ କରିଛନ୍ତିି ପା? ଆ ଚାକିରି କରିଛନ୍ତି ନା ବେପାରରେ କଣସିଏ ନିୟୋଜିତ ଅଛନ୍ତି?
ନନା ଅଛନ୍ତି ଯାଇକି ଭୁବନେଶ୍ଵରରେ କାର ଜଣଙ୍କ ଘରେ ବସିଲେ ତ ଆମେ ଅଭାବିକିଆ ଲୋକ। ଘରେ ବସିଲେ କେମିତି କଣ ଚଳିବୁ। ହ ସେଥିପାଇଁ ସେ ଯାଇକି ଭୁବନେଶ୍ ସ୍ଵରରେ ରହିଛନ୍ତି କଣ ଯୋଉ ଫ୍ଲାଟ ଗୁଡା ହଉଛି ଫ୍ଲାଟ ଗୁଡ଼ାରେ କଣ ନା ସିଏ ବୁଝାବୁଝି ଲୋକ ମାନେ କଣ ନା ସବୁ ରଙ୍ଗ କରୁଛନ୍ତି। ଉଁ ଆଉ ରଙ୍ଗ କରୁଛନ୍ତି ସେଠି ଏଁ ପଲସ୍ତରା ହୋଉଚି। ଇଁ ପାଣି ଦିଆହୋଉଚି ଇଏ ବି ପାଣି ଦୋଉଚନ୍ତି। ପଲସ୍ତରା ହୋଉଚି ଲୋକ ବହୁତ ପଲସ୍ତରା ସେମାନେ ଏ ମ୍ ତେଣୁ ସେମାନଙ୍କ ପାଇଁ ତାଙ୍କୁ ବୁଝାବୁଝି କରୁଚନ୍ତି କୋଉଠୁ କେମିତି ପଲସ୍ତରା ହବ କୋଉଠୁ କେମିତି ଇ ରଙ୍ଗ ଦିଆ ହବ କେମ୍ କଣ କେମିତି କଲେ ସେଇଟା ହଉଚି ହବ ଚାରି ମହଲା ହଉଚି ତ ସେଥିପାଇଁ ତା ଉପରେ ଯାଇକି ଚଢିକି ସେମାନେ ବି ଏମାନେ ସବୁ ପାଣି ଦଉଚନ୍ତି। ଆଁ ପଲସ୍ତରା ହଉଚି ଉଁ ତେଣୁ ସେଇଠି ଯାଇକି ଅଛନ୍ତି ଭୁବନେଶ୍ଵରରେ ଆଉ। ଅଳ୍ପ ସ୍ଵଳ୍ପ ଦରମା ସ୍ଵଳ୍ପ ଏଁ ଆଠ, ଦଶ ଦଶ ହଜାରେ ସ୍ଵଳ୍ପ ଦରମା ସେଇଥିରୁ ଖାଇବା ଉମ୍ ଖାଇବ ବି ସେଇଥିରୁ। ଉଁମ୍ ହଁ ସେଥିପାଇଁ ଚଳୁଚନ୍ତି ଆଉ କିଛି ଆମ୍ ଆମେ ତ ଅଭାବିକିଆ ଲୋକ। ସେଥିପାଇଁ କିଛି ପରିମାଣରେ ଆମକୁ ଦଉଚନ୍ତି ଆଉ ଚାରି ହଜାର ପାଞ୍ଚ ହଜାରେ ଦଉଚନ୍ତି। ଆଉ ସେ ଉଁ ତିନି ଚାରି ହଜାରେ ଟଙ୍କା ରଖିକି ନିଜେ ଚଳୁଚନ୍ତି ଆଉ।
ହଁ ଭଲ। ଭଲ କାମ ସେ କରୁଚନ୍ତି ଯାହା ଅଳ୍ ବହୁ ବା ବହୁତ ହଉ କିଛି ତ ରୋଜଗାର କରୁଚନ୍ତି। ତ ଧୀରେ ଧୀରେ ଆଗକୁ ବଢିବ ଆଉ। ଆଉ କଣ ପଚାରନ୍ତୁ?
ଆଉ ହଉଚି ତମର ଆଜି ପିଲାମାନେ କଣ କରୁଚନ୍ତି?
ଆମ ପୁଅ ତ ଯାଇଁକି ବାହାରେ ପାଠ ପଢୁଚି। ସେ କଟକରୁ ଭୁବନେଶ୍ଵର ଯାତାୟାତ କରୁଚି। ତାର ଅଛି ପା ଭୂ ଗୋଟିଏ କ କ୍ୟାପିଟାଲ ମାନେ ଆମ ରାଜଧାନୀରେ ଗୋଟିଏ ତାର ଅଛି ଇ ଐଇ - ଇଣ୍ଟର୍ନସିପ୍ କରୁଚି ସେଥିପାଇଁ ସେ ଯିବା ଆସିବା କରୁଚି। ଆଉ ଝିଅ ଘରେ ପାଠ ପଢୁଚି। ଆଜିକାଲି ତ ମୋବାଇଲ ଫୋନ ରେ ସବୁ ଉଁ ଶିକ୍ଷା ମାନ ଦିଆ ଯାଉଚି ସେଥିରେ ସିଏ ସେଇ ଶିକ୍ଷାକୁ ମୋବାଇଲ ମାଧ୍ୟମରେ ଗ୍ରହଣ କରୁଚି। ଆଉ ଝିଅ ପାଠ ପଢୁଚି ପୁଅ ବାହାରେ ପାଠ ପଢୁଚି ଆମ ଶାଶୁ ଅଛନ୍ତି। ସିଏ ଘରେ ରହିଚନ୍ତି। ଆମର ଏମିତି ପରିବାର। ଆଉ ଆମେ ତମେ ବାହାରକୁ ଯିବାର ଥିଲା କଣ ହେଲା? ସେଟା ଯିବ ନା ନାଇଁ କିଛି ସେମ୍ କଥାବାର୍ତ୍ତା ହେଇଥିଲେ କି?
ହାଲୋ।
ହାଲୋ ଶୁବୁ ମୋର କଥା ସ୍ପଷ୍ଟ ଶୁବୁ ନାହିଁ?
ଶୁବୁ ଶୁଣା ଆଉଚି।
ହଁ ହଁ କୁହ।
ହଁ। ମତେ ପଚାର କଣ କେମତି।
କହିଲି ପା ଆଉ ତମର ବାହାଘରକୁ ଯିବାର ଥିଲା। ହୁଁ, ସେଥିପାଇଁ କଣ ପ୍ରସ୍ତୁତ କରୁଛ ନା ନାଇଁ। ନା ଯିବ ନାହିଁ।
ହଁ ବାହାରକୁ ଯିବୁ ହଁ ଯିବୁ ଟିକେ ଭୁବନେଶ୍ଵର। ହଁ ଭୁବନେଶ୍ଵର ଯିବୁ ସେଇଠି ଉଁ ସେଇଠି ଆଠ ଦିନ ଖଣ୍ଡେ ରହିବୁ। ଆଠ ଦିନ ଖଣ୍ଡେ ରହିକି
ତାର ଥିଲା ତ।
ଭଦ୍ରକ ଯିବାର ଥିଲା ଯେ ଭଦ୍ରକ କିଛି ଠିକ ହେଇନି। ଏ କଥା ହେଇନି ସବୁ ଭଉଣୀ ମାନେ ମିଶିକି କଥା ହେଲେ। ଆମେ ଯାଇକି ଭଦ୍ରକ ଯିବୁ ସେଇ ଅଠେଇଶି ତାରିଖ ଦିନ। ଅଠେଇଶି ତାରିଖ ଦିନ ଭଦ୍ରକ ଯିବୁ ଗୋଟେ ବାହାଘର ଓ ହ ପଡିଛି ତ ସେଇ ବାହାଘର ଦେଖି ମାନେ ଭୋଜିିକି ଆମେ ଯିବୁ। ସମସ୍ତେ ମିଶିକି କିଛି କଥା ହେଇନୁ କଣ କେମିତି ହେଲେ ଏ ଆଜି କଥା ହେଇଯିବୁ କଥା ହେଇଗଲା ପରେ ଏ ଯିବୁ ଆଉ ଜଣେ ଭଉଣୀ କଣ ଆମେ ତ ପାଞ୍ଚ ଭଉଣୀ ପାଞ୍ଚ ଭଉଣୀ ଯେ ଆମେ ଚାରି ଭଉଣୀ ଠିକ ଠାକ୍ କରିଛି ଯିବୁ ବୋଲିକି। କିନ୍ତୁ କିଛି ଠିକ୍ ହେଇନି ଆଉ ଜଣେ ଭଉଣୀ ରାଜି ହଉନି ଯିବା ପାଇଁ। କାରଣ ତା ଦେହ ଟିକେ ଅସୁସ୍ଥ ଅଛି। ସେଥିପାଇଁ ସେ ଚାହୁଁନି ଯିବ ବୋଲି ଦେଖିବା ସେଦିନ ରବିବାର ଦିନ। କଣ କେମିତି ହଉଛି ଆଉ ଆଜି କଥା ହେଇଗଲେ ଜଣା ପଡିବ ଆଉ।
ହଁ, କଥା ହେଇଯିବେ। ଆଉ ଆମର ତ କାମ ଅଛି ଏବେ ରଖିବା।
ରହୁଛି।
ହଁରୁହ, ରଖନ୍ତୁ, ରଖ।
ଓ ହୋ।